ହ୍ୟାଲୋ!
ହଁ କୁହନ୍ତୁ
ଜଗନ୍ ଭାଇ ନମସ୍କାର!
ନମସ୍କାର କଣ କରୁଥିଲେ
କିଛି ନାହିଁ ଭାବୁଥିଲି ହ-
ତମ ଭଏସ୍, ତମ ସ୍ୱର ଟିକେ ଅସୁବିଧା ହେଉଛି କି?
ହଁ ସେଠି ଅସୁବିଧା ହବ। ତାପରେ ଠିକ୍ ହେଇ
ଓଁ ହଁ! ହ୍ୟାଲୋ!
ଆପଣ ଏବେ କେଉଁଠି?
ଶନି କେତିରେ ଶନି କେତିରେ
ଆପଣ ଗାଁ ଶନି ମନ୍ଦିର?
ହଁ!
ହ୍ୟାଲୋ! ହୁଁ! କଣ କରୁଛନ୍ତି? କଣ କରୁଛନ୍ତି କଣ?
ବସିକି ଗପୁଛି କାରିଯା ଆପ୍‌ରେ ତମ ସହ।
ଓହୋ ଆଉ ଖାଇଥିଲେ? ମୁଁ ଖାଇଥିଲି! ଇଟିଲି ବରା ତରକାରୀ ମିଶି ସେଇ ଖାଇଥିଲେ ଆଜି ଆଇଲା ବେଳେ ବାଟରେ ଜୟପୁର ଜୟପୁର ପାଖାପାଖି
ହଁ ହୋ ଘରେ ଏଇନା ଅଛନ୍ତି ଏଇନା ମୁଁ ଖାଇଥିଲି ଆ ଆ ଯେହେତୁ ଜ୍ୟେଷ୍ଠ ଭଉ ନହି ମୁଁ ଚକୁଳି ଆଉ ପିଠା ଖାଇଥିଲି।
ହଁ ଆପଣ ବଡ ଆପଣ ବଡ
ନାଇଁ ନାଇଁ ମଝିଆ ଯେହେତୁ କ ମୋର କିଛି ଏଇ ଜ
ହଁ ମଜା ପିଠା ଖାଇଲି ଜଷ୍ଠ ପୁନେଇ ମାନେ ତ ବଡ଼ ପିଲାଙ୍କ ପାଇଁ ସବୁଥାଏ ସେଟା
ଓହୋ।
ମୁଁ ଆଜି କଟକରେ ଯିବାର ଥିଲା ମୁଁ ଯାଇ ପାଇାରଲିିନି ମୁଁ ଦୁଃଖିତ ନା ମୁଁ ଯାଇଥାନ୍ତିି ସେଠି ଗଲିଣି କଣ ପାଇଁ ଇଚ୍ଛା ତ ଫାଷ୍ଟ କଥା ହେଲା ଇଛାତ ହେଲାଣୀ
ହଁ! ଦ୍ଵିତୀୟ କଥା ଟା କୁହ ଦ୍ଵିତୀୟ କଥା କଣ?
ଧୁତିୀୟ କଥା ହଁ!
ହଁ!
ଦ୍ଵିତୀୟ କଥା ହେଲା ଆ କ୍ଲାସ ଯୋଉ ଭଲସେ ହେଇନି ହଉନି ବି ଏଇନା ଆଜି ଆରାମ ବୋଲି କହିଛନ୍ତି ପିଲା ଆଜି ଏପର୍ଯ୍ୟନ୍ତ ଆସିନାହାନ୍ତି ବହୁତ ଜଣ ବି ବୁଝିପାଇଲେ ସେଥିପାଇଁ ଆମେ ଜାଣିଛୁ ହବନି ସେ ଖାଲି ନା ତ ସ ସ୍ ଯ ଏ ସପ୍ତାହରେ ହବନି ଯାଇକି ଆର ସପ୍ତାହ ହବ ବୋଲି ଯାହା ଆଶା ଲାଗୁଛି ଶିକ୍ଷକମାନେ ବି ଛୁଟିରେ ରହିଛନ୍ତି। ସେଇଆ ଆଉ
ଆଉ ଆପଣ ଆପଣଙ୍କ ପାଖରେ ଯୋଉ କଉ ବୋଲି ଗୋଟେ ପିଲା ରହୁଥିଲେ ଆପଣ ବହୁତ ଲେଟ୍ ପର୍ଯ୍ୟନ୍ତ ଶୋଉଛନ୍ତି କି
ହଁ ବା ସେଏ ବହୁତ ଲେଟ୍ ଯାଇକି ଶୁଣନ୍ତି ଏପର୍ନ୍ତ ଉଠିଲେଣି ନା ଉଠି ନାହାନ୍ତି
ମୁ ଜାଣିନି ତାଙ୍କର ମମି ବାପ ହଁ ସିଏ ଉଠି ସାରିଲେଣି କିନ୍ତୁ କଣ ସିଏ ଲେଟରେ ଶୁଅନ୍ତି କି ରାତିରେ
ହଁ ସେ ରାତିର ତିନି ଚାରିଟା ହଁ ରାତିର ତିନିଟା ଚାରିଟା ବେଳେ ସେ ସୁଏ। ହୁଁ ସେଥିପାଇଁ ସେ ବିଳମ୍ବରେ ଉଠୁଛନ୍ତି ଆଉ। ସେ ଫୋନ ଦେଖନ୍ତି ଇଏ କରନ୍ତି ହେଥିପାଇଁ ମୁଁ ବୁଝେଇଲେ କଣ ହବ ସେ ଆଉ ହୁଁ ସେ ଲେଟରେ ଉଠୁଛି ଆଉ।
ଓ ହ।
ଉ ହୁଁ।
ତମେ ଗାଧେଇବାକୁ କେତେବେଳେ ଯିବେ।
କରୁଛନ୍ତି ଆଉ ଯାଇ
ଆଁ ବୁ ବୁଲିବାକୁ କୁଆଡ଼େ ଯାଇନୁ ନା ବୁଲିବାକୁ ଆଉ କୁଆଡ଼େ ଯାଇନୁ।
ଏଇ ଆପଣ
ତମ ଭଏସ ଟା ଟିକେ କଟୁଛି ତମ ଭଏସ ନା ଯୋଉ କାରିଆ ଆପ୍ ଏଇନା ଜଣକ ସହ ଗପୁଥେଲି
କଣ? ଆଜ୍ଞା।
ତମେ କୋଉଥିରେ ଗପୁଛନ୍ତି କହିଲେ ନିଜସ୍ୱ ନେଟ୍ୟାକ୍
ହଁ ନିଜର ନେଟ୍ୟାକ୍ ପା।
କଉଠି ବସିକି କଥା ହେଉଛନ୍ତି କଉଠି ବସିକି କଥା ହେଉଛନ୍ତି।
ଛାତ ଉପରେ ଛାତ ଉପରେ।
ଓ ହଁ। ସେଇଆ। ହଉ ଦହିଲା କଣ ଖବର ତ
ହୁଁ
ଗାଧେଇ କେତେବେଳେ ଯିବେ କଣ ହଁ।
ହ୍ୟାଲୋ।
ଗାଧେଇ କେତେବେଳେ ଯିବେ?
ହ
ହଁ ଏବେ ଗଲା ଘଂ ଘଣ୍ଟାଏ। ଏତେ ଲେଟ ରେ କଣ ପାଇଁ? ଏଇନା ସାଗୋ ଏଗାର ଟା ହଁ ହଁ ଏକଡ ନଇକୁ ଆସନ୍ତୁ ଗାଧ ମାନେ ଲାଗୁଛି ଆଉ ପନ୍ଦର ମିନିଟ କୋଡିଏ ମିନିଟ ଭିତରେ ଗାଧେଇ ଗଲେ ଭଲ ହୁଅନ୍ତା। ତମେ କଣ ସହମତ
ହଁ ହେଲା ମୁଁ ତମ ସେଇଆଡ଼େ ଯିବି ଆଉ
ଉ ହୁଁ। ତମ ଉହୁଁ ତମେ ଜ୍ୟେଷ୍ଠ ପୂର୍ଣ୍ଣେଇ ତ ଆ ଆଜି ନା ବଡ ନା ଛୋଟ? ଆଁ?
ପଣବ।
ତମେ ମତେ ଲାଗୁଛି କଲ ଟା କଟିଯିବ।
ହ୍ୟାଲୋ। ହାଲୋ।